ଜୟ ଜଗନ୍ନାଥ
କଣ କରୁଛନ୍ତି?
ଏଇ ଏବେ ଟିକେ ଖାଇସାରିକି ଟିକେ ଚାଲୁଥିଲି ଆଉ ଶହେ ଶହେ ପାଦ।
ହେଲା ଆଚ୍ଛା
ଖାଇସାରିଲା ପରେ ସବୁଦିନ ଶହେ ପାଦ, ତାମାନେ ଦିନ ଯାକ ଯେତେଥର ବି ଖାଏ, ସେତେଥର ଖାଇସାରିଲା ପରେ ଶହେପାଦ ଚାଲେ।
ଆଚ୍ଛା, ପୁଣି ବଲ
ତ ଆଉ ଆମେ ତ ବୋହୁ ପିଲା ଆଉ ବାହାରକୁ ଯାଇପାରିବୁନି, ସେ ଘର ଭିତରେ ଚାଲେ।
ହୁଁ ହୁଁ
ଆଉ ଆପଣ ଏଇ ଯୋଉ
ଏଇଟା ଆପଣଙ୍କ ରେଗୁାଲାର ପ୍ରୋ
ହଁ
ଆଛା ଆଛା
ଆଉ ମୁଁ ବୋଲି ନୁହଁ ଆମ ଫ୍ୟାମିଲିରେ ସମସ୍ତେ। ମୋ ହଜବେଣ୍ଡ, ମୋ ଦେଢ଼ୁଶୁର, ଜାଆ
ହୁଁ ହୁଁ ଆଛା
ଏସବୁ ଜିନିଷ ପ୍ରତି ଟିକେ ଧ୍ୟାନ ଦିଅନ୍ତି ଆଉ।
ଭଲ ଭଲ। କଣ ଖାଇଲେ ଆଜି?
ଚି ଭାତ ଆଉ ଏ ସରି। ରୁଟି ଆଉ ନା ନା ରୁଟି ଆଉ ଲାଉ ସନ୍ତୁଳା ଆଉ ଭଜା।
ଆଚ୍ଛା
ଆଉ
କଣ କରନ୍ତି ଆପଣ?
ହାଉସ୍ ୱାଇଫ।
ହଉସ ୱାଇଫ ଅଛ?
ବାହାଘର ପୂର୍ବରୁ କୋଉଠି କେମିତି ଟ୍ରାଏ କରେ, ସିଟି ହେଲା। କ୍ଲରିକାଲ ହେଲା। କୋଉଠି କେମତି ଟ୍ରାଏ କରେ, ଆ ବାହାଘର ପରେ ଆଉକେମିତିକି ଗ୍ରାଜୁଏସନ କମ୍ପ୍ଲିଟ କରିଛି, ପ୍ଲସ ସେ ପି ଜି ଡି ସି ଏ କୋର୍ସଟା କରିଛି କମ୍ପ୍ୟୁଟର ର।
ଆଚ୍ଛା ଆଚ୍ଛା ତ ଜବ୍ ପାଇଁଁ କଉଠି ଟ୍ରାଏ କରୁନାହାନ୍ତି?
ହେ ମ୍ୟାରେଜ୍ ପୂର୍ବରୁ କୋଉଁଠି କେମିତି ଟ୍ରାଏ କରେ। ମ୍ୟାରେଜ୍ ପରେ କୋଉଠି କେମିତି କରିନି, ସେଠି ମୁଁ ଗୋଟେ ପ୍ରାଇଭେଟ୍ ସେକ୍ଟର ରେ ଥିଲି ବାହାଘର ପୂର୍ବରୁ। ଭ ଯେ ଏକ ସବୁ ଗାଁ ରେ ନଥାଏ ଏକଲ ଅଭିଯାନ ସେଇଥିରେ। ସେ ଯୋଉ ମାନେ ଆମ କଳା ସଂସ୍କୃତି ଯୋଉ ଦିନକୁ ଦିନ ଧୀରେ ଧୀରେ ଲୁ ଲୁ ଚି ଯାଉଛି ଶିକ୍ଷା ସଂସ୍କାର ପିଲାମାନଙ୍କର ଯୋଉ ଉଁ ମାନେ କମି ଯାଉଛି। ସେଇ ସବୁ ଜିନ୍ସ କୁ ଆଉ ଟିକେ ଇଏ କରିବା ପାଇଁ, ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ସେଇ ସବୁ ଜିନ୍ସ ସେ ଗୋଟେ ଏକଲା ଅଭିଯାନ ନାମକ ଗୋଟେ ବିଦ୍ୟାଳୟ ସବୁ ଗାଁ ରେ ଖୋଲା ହେଇଥାଏ।
ଅ କୋଉ ନାଁ ରେ?
ଏକଲ ଅଭିଯାନ।
ଏକଲବ୍ୟ?
ଏକଲ ଅଭିଯାନ।
ଆଚ୍ଛା ଆଚ୍ଛା।
ସେଇଥିରେ କାମ କରୁଥିଲି ବାହାଘର ପୂର୍ବରୁ।
ଆଚ୍ଛା।
ତ ରୁ ସେଇଟା କଣ ହୁଏ ସେଠି ପିଲାମାନଙ୍କୁ ଯେଉଁମାନେ ପ୍ରାୟ ଟିଉସନ୍ କରନ୍ତି ସେମାନଙ୍କୁ ମାନେ ସେମାନଙ୍କୁ ପ୍ରାୟଥିରେ ରଖିଲେ ମାନେ ସେ ସେଟା ସୁବିଧା ହବ। ଆଉ ପିଲା ଆରେଞ୍ଜ କରିବା ପାଇଁ ପଡିବନି। ମୁ ଯେହେତୁ ସନ୍ ଏଟା କିନ୍ତୁ ଗୋଟେ ସ୍କୁଲ୍। ମାନେ ଏଟା ଗୋଟେ ବିଦ୍ୟାଳୟ ଏଟା ଘରେ କରିିବନି। ସେଟା ଯୋଉ ମାନେ ସ୍କୁଲ୍ ରେ ହଉ କି କ୍ଲବ୍ ଘରେ ହଉ ଏଇଠି ଏଇ ମାନେ ଏଇ ଜାଗା ମାନଙ୍କରେ କରାଯାଏ।
ତ ଏଇଟା କଣ ଗାଁ ମାନଙ୍କରେ ନା ସହର ମାନଙ୍କ?
ନା ଗାଁ ମାନଙ୍କରେ।
ଆଚ୍ଛା।
କିନ୍ତୁ ଇୟାର ପ୍ରତି ମାସରେ ଗୋଟେ ମିଟିଂ ଥାଏ। ମାନେ ଗୋଟେ ବାର ଘଣ୍ଟଆ ବର୍ଗ। ପ୍ରତି ମାସ ରେ ପିଲା କେ କେତେଜଣ ପିଲା ମାସ ସାରା ଆଟେଣ୍ଡ ଥିଲେ ପିଲାଙ୍କୁ ଆଜି କଣ ମିଳିବ, ଚଖଡି, ଖାତା କି ଯୋଉ ସ୍ଲେଟ କଣ, ମିଳିବ କି ତାଙ୍କର କୋଉ ଦିନ ନଖ କଟାହବ, କଉ ଦିନ ଆଜି ଯୋଗ ଦିବସ ପାଳନ କରାହେବ, ଏମିତି ସବୁ। ସବୁ ମାସ ଅପ୍ ଡେଟ୍ ଗୋଟେ ଦିନରେ ନେଇକି ସେଠି ଅଫିସ୍ ରେ ଦିଆଯାଏ।
ସେଇଟା ମାନେ ଖାଲି ଛୁଆମାନଙ୍କ ପାଇଁ?
ହଁ ପିଲା ଛୋଟ ପିଲା ମାନଙ୍କର।
ଆଚ୍ଛା।
ଚଉଦ ବର୍ଷ ଯାଙ୍କେ ଆଉ।
ମାନେ ଯେମିତି ଚାହାଳି ସଂସ୍କୃତ ଗୋଟେ ଲୋପ୍ ପାଇଯାଇଛି। ଆଗରୁ ଲୋକ ଯେମିତି ପିଲା ଯେମିତି ପଠଉଥିଲେ ଚାହାଳି କି।
ହଁ ସେଇ ସେଇ ଜିନିଷ ଟାକୁ ଆଉ ଥରେ ଇଏ କରିବା ପାଇଁ
ଆଗରୁ କଣ ଗାଁ ମାନଙ୍କରେ ଚାହାଳି ଯାଉଥିଲେ। ଛୁଆ ସିଲଟ ଖଡ଼ି ଧରିକି।
ହଁ। ଏଇଟା ସେମିତି କରାଯାଏ। ତ ତାର ଗୋଟେ ମାସକୁ ଗୋଟେ ମିଟିଂ ଥାଏ ବାରଘଣ୍ଟିଆ ବର୍ଗ ସକାଳେ ଗଲେ ସନ୍ଧ୍ୟାରେ ଆସୁ ହାରି। କିନ୍ତୁ ଏହାର ବର୍ଷ ସବୁ ଗୋଟେ ମିଟିଂ ଅଛି ସେଟା ମାନେ ପାଞ୍ଚ ଦିନିଆ ବର୍ଗ ଆଉ ସେ ଯୋଉଠି ସେଟା ହବ ମିଟିଂ ଟା ସେଠି ରହିବା ପାଇଁ ପଡିବ। ପାଞ୍ଚ ଦିନ ପର୍ଯ୍ୟନ୍ତ।
ଆଚ୍ଛା ଆଚ୍ଛା।
ଯେହେତୁ ଆମେ ଝିଅ ପିଲା ସମସ୍ତେ
ଅ ଗୋଟିଏ ଗାଁରେ ନା ମାନେ
ନା ନା ମାନେ ଟୋଟାଲ ବ୍ଲକ୍ ସାରା ଯେତେ ଗାଁ ସବୁ। ଗୋଟେ ଜାଗାରେ ହଁ ହଁ ଦି ତିନଟା ପଞ୍ଚାୟତ ଗୋଟେ ଜାଗାରେ ହୁଏ, ଆଉ ଦି ତିନିଟା ପଞ୍ଚାୟତ ଆଉ ଗୋଟେ ଜାଗାରେ ହୁଏ ଏମତି ଆଉ।
ଆଚ୍ଛା।
ତ କିନ୍ତୁ ଯେହେତୁ ବର୍ଷକୁ ଗୋଟେ ତାର ପାଞ୍ଚ ଦିନିଆ ବର୍ଗ ଅଛି। ଆମକୁ ଯାଇକି ସେଠି ରହିବାକୁ ପଡିବ ଆମେ ତ ଝିଅ ପିଲା ସମସ୍ତେ ମାନେ ସମସ୍ତଙ୍କ ଫ୍ୟାମିଲି ବାହାରେ ପାଞ୍ଚ ଦିନି ଗୋଟେ ଝିଅକୁ ରଖିବା ପାଇଁ ପସନ୍ଦ କରିବେନି। ଗାଁ ଗହଳିରେ ଆପଣ ଜାଣିଛନ୍ତି ସାହି ପଡିଶାରେ କେମିତି ହଁ ଏଇ ପାଞ୍ଚ ଦିନ ଯାଇକି ହେଇଟି ରହିଲା। କିନ୍ତୁ ସେମାନେ ମାନେ ସମସ୍ତେ କଥାଟାକୁ ଖରାପ ଅର୍ଥ ନେବେନି କିନ୍ତୁ କିଛି ଲୋକ ଅଛନ୍ତି ସେଟାକୁ ଖରାପ ଅର୍ଥ ନେବେ, ଯେହେତୁ ଆମେ ଗୋଟେ ମିଡିଲ କ୍ଲାସ ଫ୍ୟାମିଲୀରୁ ବିଲଙ୍ଗ କରୁଛେ ଆମେ ତ ଆମର ଇଜତଟା ହଉଛି ସବୁଠୁ ବଡ ଜିନିଷ।
ଆଜ୍ଞା ଆଜ୍ଞା।
ଆଉ ତ ସେଇଥିପାଇଁ ସେସବୁ ଜିନିଷକୁ ଧ୍ୟାନ ଦେଇକି ଘରେ କହିଲେ ପାଞ୍ଚ ଦିନୀ ରହିବୁ ଆଜି ମାନେ ବାହାଘର ହେଇନି ଆଜି। କୋଉଟୁ ଗୋଟେ ପ୍ରସ୍ତାବ ଆସିବ। କହିବେ ହଁ ଏଇ ତାଙ୍କର ସେ ହେଠି ଯାଇକି କିନ୍ତୁ ଯିଏ ଶିକ୍ଷିତ ସେ କେବେ କହିବେ ନି ଜୋଉ ମାନେ ଟିକେ ଇଏ
ସେଇଟା କଣ ସବୁ ବ୍ଲକରେ ବାହାରେ ନା
ହଁ ସେଇଟା ସବୁ ବ୍ଲକ ରେ।
ଉଁ ତ ସେଇଟା ମାନେ ସେଇ ଜବ ର କ୍ୟାଟୋଗୋରି ଟା କଣ?
ମାନେ ସେଟା ହେମିତି କିଛି ମାନେ ଦରମା ହେମିତି କିଛି ନଥାଏ ବେଶୀ। ଏ ହେ ଆମେ ଯେତେବେଳେ ରହୁଥିଲୁ।
ହ ମାନେ ସେଟା ନିଜ ସ ସ୍ଵଇଚ୍ଛାରେ କରୁଛନ୍ତି ଯେ କିନ୍ତୁ କିଛି ତ ଜବ୍ ବେଶ୍କ୍ରିପସନ ବି ଯିଏ ଥିବ ନା?
ହଁ ସେଟା ସେ ଯେତେବେଳେ ଏଇ ଯୋଉ ଗାଁରେ ଯୋଉ ୱାର୍ଡ ମେମ୍ବର
ହଁ ହଁ ହଁ।
ଥାଆନ୍ତି, ତାଙ୍କ ତାଙ୍କ ମାର୍ଫତରେ ଏଇଟା ହୁଏ।
ଆଚ୍ଛା ଆଚ୍ଛା।
ତାଙ୍କ ତାଙ୍କ ଥ୍ରୋ ଦେଇକି ଏଇଟା ହୁଏ। ସେ କୁହନ୍ତି ଯେ ନା ହଁ ଆମ ଗାଁ ରେ ଇଏ ପଢ଼ୁ। ଯୋଉ ଶିକ୍ଷା ସଂସ୍କୃତ ଧୀରେ ଧୀରେ ଲୁଚି ଯାଉଛି ସ କୃତି ଲୁଚି ଯାଉଛି ସେ ସବୁ ର ପୁନରୁଦ୍ଧାର ପାଇଁ ଆଉ ଥରେ ସବୁ କେମିତି ବଡ ମାନଙ୍କୁ ବ୍ୟବହାର କରିବ ମାନେ କେମିତି ପାଠ ପଢା ସହିତ ସବୁ ପ୍ରକାର ଇଏ
ଆଛା।
ତ ସେଇଟା ଯୋଉ ଆସି ଦିନି ଯୋଉ ହୁଏ ସେଉ ରାତି ରହିବା ପାଇଁ ହୁଏ। ସେଇଟା ଯୋଉ କାଳେ କିଏ କଣ କହିବେ କଣ ଭାବିବେ ଏ ସବୁ ପାଇଁ ଘରେ ସେଠୁ ମନା କଲେ ସେଠା ସେଟା ଛାଡିଦେଲି।
ଓହୋ ହୋ। ତ ଏବେ ଆପଣଙ୍କ ଇଲ ଘରେ ମାନେ ଶାଶୁ ଘ ସେମିତି କିଛି ଇଏ କରୁନାହାନ୍ତି ମାନେ ନା ପଢାପଢି ହଉ କି ଚାକିରୀ ବାକିରି
ହଁ ସେ କହୁଛନ୍ତି ସେ ହଜବେଣ୍ଡ ସେ କୁହନ୍ତି ତମେ ଧର କଣ ପଢିକିନା କଣ କରିବା ପାଇଁ ଚାହୁଁଛ କର। କିନ୍ତୁ ଯେହେତୁ ନୂଆ ନୂଆ ଏନୁ ମାନେ ସେ ସବୁ ଜିନିଷ ପାଇଁ ମୁଁ ମାନେ ସେ ସବୁ ଜିନିଷ ଟାକୁ ଆଣିବା ପାଇଁ ଉଚିତ ମନେ କରୁନି। ଟିକେ ପୁରୁଣା ହେଇଗଲେ କଣ ହଁ ହଁ। ଅ ସିଏ ସିନା ହଜବେଣ୍ଡ ସିନା କିଛି କହିବେନି ଅନ୍ୟମାନେ କିଏ କଣ କିନ୍ତୁ ଶାଶୁ ଘର ଲୋକ ସମସ୍ତେ ପ୍ରାୟ ଏଇ ସବୁ କ୍ଷେତ୍ରରେ ସେମିତି କିଛି କୁହନ୍ତିନି ପଢ଼ ଯଦି ପଢ଼ିବ। ପଢ଼ ଚାକିରି ଯଦି କରିବା ପାଇଁ ଚାହୁଁଛ କର ସମସ୍ତେ ସପୋଟିବ୍।
ହଁ‌ ବହୁତ୍ ବଢ଼ିଆ କଥା। ନାଇଁ ଜଣେ ଇଣ୍ଡିପେଣ୍ଡେଣ୍ଟ୍ ବି ନିଜ ଗୋଡ଼ରେ ଠିଆ ହବା କଥା। ପ୍ଲସ୍ ତା ସାଙ୍ଗରେ ତା ସାଙ୍ଗରେ ଯ
ଘର ଲୋକଙ୍କୁ ବି ଦେଖିବା ପାଇଁ ପଡ଼ିବ।
ଘର ଘର ଲୋକଙ୍କ ସାଙ୍ଗରେ ବାହାର କୁ ସୋସାଇଟି ବି ଯଦି ଟିକେ କିଛି ଆମେ ଅନୁଦାନ ଦେଇପାରୁଚେ।
ହଁ।
ଯେମିତି ଛୁଆଙ୍କୁ ଶିକ୍ଷିତ କରିବା। ତ ବହୁତ୍ ଭଲ ଗୋଟେ।
ଚାହିଁଲେ ସବୁ କରିପାରିବ ଆଜ୍ଞା ଆସୁଚି।
ଆଜ୍ଞା।
ଆ
ତାହେଲେ ଏବେ ମାନେ ଘରେ ମାନେ ରେଡ଼ି ଅଛ ଅଛନ୍ତି ତାହେଲେ।
ହଁ ଘରେ ଘର ର ସମସ୍ତେ ଶାଶୁ ଶଶୁର କଣ ହଜବେଣ୍ଡ୍ କଣ ସମସ୍ତେ। ହଁ ପୁରା ସପୋଟିଭ୍।
ଆଚ୍ଛା।
ଖାଲି ମାନେ ପଢ଼ାପଢ଼ି କ୍ଷେତ୍ରରେ ବୋଲି ନୁହେଁ ଯେହେତୁ ମୁଁ ଘର ଛାଡ଼ିକି ଆ ମିଶିଚି ଏମାନଙ୍କ ସହିତ ମୁଁ ବି ଏମାନଙ୍କ ସହିତ ବହୁତ୍ ଜଲଦି ମିଶି ଯାଇଛି। ତ ସେମାନେ ସମସ୍ତେ ମତେ ସେଥିପାଇଁ ଭଲ ପାଆନ୍ତି।
ନାଁ ଭଲ କଥା।
ମୋ ମନ ଭିତରେ କିଛି କାହା ପାଇଁ ରାଗ, ହିଂସା, ଛନ୍ଦ, କପଟ ଏସବୁ କିଛି ନାହିଁ।
ନାଇଁ ଯେହେତୁ ଗୋଟେ ବଣ୍ଡିଙ୍ଗ୍ ଟେ ରହିବା ମାନେ ଭଲ ବଣ୍ଡିଙ୍ଗ୍ ଟା ରହିବାଟା ନିହାତି ଆବଶ୍ୟକ। କାହିଁନା ବହୁତ୍ ଘରେ ଏମିତି ଶାଶୁ ବୋଉ ଏମିତି ମାନେ ଶାଶୁ ଙ୍କ ମୁହଁ ଟିକେ ଅଲଗା ଥିବ ନାଇଁ ଏଟା କରନି ସେଟା ନାଇଁ ସେଇଟା କାଇଁ କରିବ। ଆ ଆଗରୁ କଣ ଅ ଆଗରୁ ସେଇ ପ୍ରଥାଟା ଚାଲି ଆସୁଥିଲା।
ଏବେ କିନ୍ତୁ ଆଉ ସେ ସବୁ ବେଶୀ ନାହିଁ ମୁଁ ଦେଖୁଛି।
ନା ବେଶୀ ନାହିଁ ତେବେ ବି ବହୁତ୍ ଜଣ ମାନେ ଟିକେ ହୁଁ ସଙ୍କୁଚିତ ମନେ କରୁଛନ୍ତି।
ଚିନ୍ତାଧାରା ଅଛି ଏଇ କନ୍ଦରପଡି଼ ଚିନ୍ତାଧାରା ଆହୁରି କିଛି ଲୋକଙ୍କର ଅଛି।
ହୁଁ ହୁଁ ହୁଁ। ନହେଲେ ଏବେ ବହୁତ୍ ଜଣ ବୁଝିଲେ ନାଇଁ ଆ ଆମ ଝିଅ କଣ ବୋଉ କଣ ସବୁ ଆମେ ଝିଅକୁ ଯଦି ଚାକିରି ପାଇଁ ଛାଡ଼ି ପାରିଲେ
ବୋହୂ ଙ୍କୁ କାଇଁ ଛାଡି଼ବନି।
ଯୁଗ ସହିତ ତାଳ ମିଳେଇକି ଆମକୁ ଚାଲିବାକୁ ହବ ଆଉ ସେ ପୁରୁଣା ଚିନ୍ତାଧାରା
ତାଙ୍କ ପରିବାର ମାନେ ତାଙ୍କ ଆଗକୁ ଛୁଆ ପିଲାକୁ ଇଏ କରିବା। ଖାଲି ତାଙ୍କ ଛୁଆଙ୍କୁ ନୁହଁ। ଅ ସୋସାଇଟି ହଉ ତାଙ୍କୁ ବି କିଛି ଇଏ କରିବା।
ନିଜେ ସିନା ସେତିକି ହେଇଥିଲେ କାହାକୁ ଗୋଟେ କଣ ହେଲ୍ପ କରିବା ପାଇଁ। ଯୋଗ୍ୟ ହେଇଥିଲେ ସିନା ହେଲ୍ପ କରିବା।
ହୁଁ ହୁଁ ହୁଁ। ନାଁ ଭଲ ଲାଗିଲା ଆପଣଙ୍କ ସାଙ୍ଗରେ ମାନେ କଥା ହେଇକି।
ମତେ ବି ଆପଣଙ୍କ ସହ କଥା ହେଇି ଭଲ ଲାଗିଲା। ରଖୁଛି ଆଜ୍ଞା।
ଆଜ୍ଞା।
ଧନ୍ୟବାଦ।